ପୁଣି
ହଁ କୁହ?
କଣ କରୁଚନ୍ତି?
ଏଇ ବସିକି ଟିଭିି ଦେଖୁଛି। ଖାଉଛି ଗୋଟେ ବଢିଆ ମୁଭିଟେ ଆଜି ଦେଇଛି।
କଣ କହିଲେ?
ଗୋଟେ ବଢିଆ ମୁଭି ଦେଇଛି ଆଜି ବସି ଦେଖୁଛି।
ଓ ମୁଭି ଦେଖୁଛନ୍ତି ନାଇଁ ଆପଣଙ୍କୁ କୋଉ କ ଆପଣ କୋଉ କୋଉ ପୁଅ ସେ ଏପର୍ଯ୍ୟନ୍ତ ଦେଖିଲେଣି।
ସେମତି ମୁଁ ତ କହିପାରିବିନି ଜିନ୍ତୁ ମୋର ଯାହା ଆସିବ ବସି ଦେ ପ୍ରେମ ସେମତି କିଛି ସ୍ଵତନ୍ତ୍ର ଜିନିଷ ନାହିଁ।
ତଥାପି ଗୋଟେ କ-କିଛି ତ ଗୋଟେ ପସନ୍ଦର ମୁଭି ଥିବ ଯୋଉଟା କି ଆପଣଙ୍କୁ ଯେତେବେଳେ ବି ଦେଖିଲେ ହଁ ହଁ ନୂଆ ଲାଗିବ।
ସେଥିରେ ଫାଇଟିଙ୍ଗ ଥିବ ରୋମାନ୍ସ ବି ଥିବ। ଆଉ ଟିକେ ଟିକେ ଡ୍ରାମା ଟାଇପିର ବି ଥିବ ତିନଟା ଜିନଷ ଥିବ ଆଉ ସବୁ ଯୋଉ ଖାଲି ଫାଇଟିଂ ବାଲା ଖାଲି ରୋମାନ୍ସ ବାଲା ସେମିତି ମତେ ପସନ୍ଦ ନୁହଁ।
ନାଇଁ ତଥାପି ଆଖିରୁ ଗୋଟେ ତ ଏମିତି ମୁଭି ଯ ଉଁ ମାନେ ନାଁ ତ କହି ପାରିବେ ନା।
ମତେ ଟିକେ ମୋଟିଭେଟେଡ୍ ବାଲା ମୁଭି ଗୁଡା ବେଶୀ ଭଲ ଲାଗେ।
ଆଚ୍ଛା ଆଚ୍ଛା ତାହେଲେ ଆପଣ ଟୁଏଲଥ୍ ଫେଲ୍ ଦେଖିଚନ୍ତି?
ଟୁଏଲ ଫେଲ୍ ଏସବୁ ଟିକେ ଭଲ ଲାଗେ ଏଇ ଦଶ ମିନିଟ୍ ପାଇଁ ମୋଟିଭେଟ୍। ଫିଜିକ୍ସ ବାଲା ନାଇଁ ଦେଖିନି ସେ ମୁଭି ଅଛି?
ହଁ ଗୋଟେ ଫିଜିକ୍ସ ବାଲା ଗୋଟେ ମୁଭି ଅଛି ମୁଭି ନାଇଁ ସେଟା ଗୋଟେ ୱେବ୍ ସିରିଜ୍ ଟା।
ଆଚ୍ଛା ଫିଜିକ୍ସ ବାଲା ୱେବ ସିରିଜ୍ ଟା ମେ ବି ମୁଁ ଦେଖିଚି ଦେଖିଚି ପୁରା ଟା ଦେ ହିନି କିଛିଟା ଦେଖିଚି ହଁ।
ହୁଁ ଦେଖିଚନ୍ତି ଯଦି ତାହେଲେ ହଁ ବହୁତ ଭଲ ଅଛି ତା ଦେହରେ ବି ମୋଟିଭେଟେଡ ମାନେ ହବ ବା ପାଇଁ ଆପଣଙ୍କୁ ବହୁତ କିଛି ମିଳିବ ହଁ ସେଇ ତ ଆମେ ବି ସମସ୍ତେ ସେଇଆ ଦଶ ମିନି ଏବେ ମୋଟିଭେଟ ହେଇଯିବା ତାପରେ ଯୋଉ ଆକୁ ସେଇଆ ହଁ।
ଓକାତ କୁ ଫେରିବା କଥା ଆଉ।
ହଁ ହ ହଁ ଆଉ ଆପଣ ଦେଖିଚନ୍ତି ଇଏ ଫିଲ୍ମ ଯୋଉ ବିବାହ ଦେଖିଚନ୍ତି ନା?
କଣ କହିଲୁ?
ବିବାହ ମୁଭି ଦେଖିଚନ୍ତି ବିବାହ।
ବିବାହ।
ହଁ ହଁ ହିନ୍ଦୀରେ ବହୁତ ପୁରୁଣା ମୁଭି ସିଏ। ସାହିଦ୍ କାପୁର ତା ଦେହେରେ ହିରୋ ଅଛି ବହୁତ ଭଲ।
ହଁ ଦେଖିଚି ଦେଖିଚି ବୋଧେ ମୁଁ ସାହିଦ୍ କପୁରର ବହୁତ ସାରା ମୁଭି ଦେଖିଚି ମୁଁ ଦେଖିଥିବି ସେଇଟା।
ହଁ ଆଉ ଗୋଟେ ସାହିଦ୍ କାପୁରର ବହୁତ ଭଲ ମୁଭି ଗୋଟେ ଜବ୍ ଉଇ ମେଟ୍ ସେ ମୁଭିଟା ବି ବହୁତ। ତି ଭଲ ହେଇଥିଲା ଦେଖିଥିବେ ଯଦି ଆପଣ ହଁ ଭଲ ଭଲ ସବୁ ଫିଲ୍ମ ଅଛି ଦେଖୁଚନ୍ତି ତାହେଲେ ଭଲ ଭଲ ଦେଖନ୍ତୁ।
ଏ ଯୋଉ
ହଁ ମୁଁ ବହୁତ ଗୁଡେ ମୁଭି ବୋଧେ ଯେ ତ ମୁଁ ଯେତେ ସାରା ମୁଭି ଅଛି ମୁଁ ତାର ଟ୍ୱେଣ୍ଟି ପରସେଣ୍ଟ ତ ଦେଖିଦେଇଚି। ଯେତେ ସାରା ମୁଭି ଅଛି ଟ୍ୱେଣ୍ଟି ପରସେଣ୍ଟ କି ତି ଟ୍ୱେଣ୍ଟି ଫାଇଭ୍ ପରସେଣ୍ଟ ଭଳିଆ ମୁଁ ମୁଭି ଦେଖିଦେଲିଣି।
ଆଚ୍ଛା ଏଥର ମୁଁ ଯାହା ଦେଖିବି ତମୁକୁ ପଚାରିକି ଦେ ଖିବି ତମେ ଟିକେ ଭଲ ଭଲ ମୁଭିର ନାଁ ଗୁଡା କହିବ।
ମୁଁ ଭଲ ଆପଣଙ୍କୁ ମାନେ ମାର୍କ କରିକି କହିବି କୋଉ ମୁର୍ଭିଟା ଦେଖନ୍ତୁ ଆପଣଙ୍କ ପାଇଁ ଭଲ ହବ କୋଉଟା ଦେଖନ୍ତୁନି ବୋଲି ମୁଁ କହିପାରିବି ଭଲ କାରଣ ବହୁତ ଗୁଡେ ମୁଭି ମୁଁ ଦେଖି ଦେଲିଣି ନା। ତ ଆଉ ଆପଣଙ୍କୁ ଓଡ଼ିଆ ଫିଲ୍ମ ପସନ୍ଦ ନା ପସନ୍ଦ ନୁହଁ?
ଓଡିଆ ନା ମୁଁ ଆଉ ଦେଖୁନି ଆଗୁରୁ ଘରେ ଟିକେ ଦେଖନ୍ତି ବୋଲି ବସିକି ଦେଖେ ଭଲ ଲାଗେ ଆଉ ମତେ ଭଲ ଲାଗୁନି ମୁଭି ଦେଖିବା ତେଲଗୁ ବାଲା ଟିକେ ଭଲ ଶିଖିବେ
ହଁ ଓଡ଼ିଆ ବାଲା କଣ କି ସେଇ ହିନ୍ଦୀ ଆଉ ତେଲୁଗୁକୁ ସେମାନେ କଣ କରୁଛନ୍ତି ନା କପି କରୁଛନ୍ତି।
ହଁ ତାଙ୍କର କିଛି ନୂଆ ନାହିଁ।
ହଁ ସେଇଥିପାଇଁ ଟିକେ ଭଲ ଲାଗୁନି ଏବେ କିନ୍ତୁ ଓଡ଼ିଆ ବାଲା ଟିକେ ଭଲ ଚଲେ ମାନେ କଲେଣି। ଆପଣ ଯୋଉ ବୋଉ ବୁଟୁଭୂତ ଦେଖିଛନ୍ତି ବାବୁସାନ ମହାନ୍ତିର?
ହଁ ସେଥିରେ ଅଳ୍ପ ଦେଖିଛି ଦେଖିଛି।
ହଁ ସେ ମୁଭିଟା ବି ଗୋଟେ ଭଲ ମାନେ ପୁରା ଆ
ଏବେ କଣ ନୂଆ ମନ୍ତ୍ର ମୁଗ୍ଧ ଆସିଛି
ହଁ, ସେ ମୁଭି ମୁଁ ଦେଖିନି। ଭଲ ହେଇନି ସେ ମୁଭି।
ହଉ କଣ କହିଲ? ନ୍ୟାସନାଲ ରେ କଣ ପାଇଛି ବୋଉବୁଟୁ?
ହଁ, ବୋଉବୁଟୁ ଭୂତ ନେସନାଲ ରେ ଯାଇକି ଆୱାର୍ଡ ଆ ପାଇଛି ବାବୁସଆନ୍ ଆଉ ତା ୱାଇଫ୍ ଯାଇକି ପାଇଛନ୍ତି, ନ୍ୟାସନାଲରେ। ଅର୍ଚ୍ଚତା ମହାନ୍ତି ବି ପାଇ ଅର୍ଚିତା ସାହୁନା କଣ ତାଙ୍କ ନା? ସେ ବି ପାଇଛନ୍ତି।
ମୁଁ, ଦେଖିଛି ଅଳ୍ପ ଟିକେ ଦେଖିଛି, ପୁରା ଦେଖିନି।
ହଁ, ବହୁତ ଭଲ ହେଇଛି ମୁଭିଟା। ଆପଣ ଦେଖିବେ ତା ଦେହରେ ବାବୁଶାନ୍ ର ଯେଉଁ ଅଭିନୟଟା ସେ ବହୁତ ଭଲ, ଭଲ କରିଛି ହଁ।
ଆଚ୍ଛା। ବୋଉ ବୁଟୁ ଭୂତ ମାନେ ସେଥିରେ ଭୁ ତୋର କଣ ହେଇଥିବ ଆଉ ନାଇଁ କି?
ହଁ, ହଁ ତା ଦେହରେ ଭୂତ ଅଛି। ବାବୁଶାନ୍ ଦେହରେ ଗୋଟେ ଭୂତ ପଶିଯାଇଥିବ ଏମ ଏତି କିଛି ଅଛି ମୁଭି ମାନେ ଇଏ ଭଲ ଅଛି ମୁଭିଟା। ଆପଣ ଫ୍ୟାମିଲି ସହିତ ବି ଯାଇକି ଦେଖିପାରିବେ ଭଲ ହେଇଛି। ତା ଦେହରେ କଣ ହେଇଛି କି ଗୋଟେ କଣ୍ଟାକୁ ନେଇକି ଏତେ ସାରା
ହଁ, ହଁ।
ମାନେ ଫିଲ୍ମକୁ ନେଇକି ସେମାନେ କରିଛନ୍ତି ଗୋଟିଏ କେବଳ କଣ୍ଟା।
ହଉ ଆଉ।
ହଁ।
ଆଉ କଣ କହୁଛ କୁହ।
ଆଉ ତ ଆମ ଘରେ ସବୁ କିଏ କେମିତି ଭଲ ଅଛନ୍ତି ନାାଇଁ ସମସ୍ତେ?
ହଁ, ଆମ ଘରେ ସମସ୍ତେ ଭଲ ଅଛନ୍ତି। ମୋ ଭାଇ ତାର ଦେହ ଟା ଟିକେ ଖରାପ ହେଇଯାଇଥିଲା।
ବଡ ବୋଉଙ୍କ ଦେହ ମଝିରେ ପା କଣ ଖରାପ ହେଇଥିଲା, ଆଉ ଗୋଡ କଣ ହେଇଥିଲା ସେଉ
ହଁ ବଡ ବୋଉ ସେ କେବେଠୁ ଭଲ ହେଲେଣି। ତାପରେ ପୁଣି ଭାଇଙ୍କ ଦେହ ଟା ଟିକେ ଖରାପ ହେଇଗଲା। ସେ ତ ପଡିଗଲା ରୋଗରେ ସେ ଟିକେ ଉଠିଲା ବେଳକୁ ଟିକେ ଡେରି ହଉଛି। ଧୀରେ ଧୀରେ ଉଠୁଛି ଆଉ।
ଆଚ୍ଛା। ଆଚ୍ଛା। ଯୋଉ ହଉଛି ଇଏ କନ୍ତା ବଡ ବୋଉ ନା ଭାଇଙ୍କ ଦେହ ଏବେ କିିମିଟିଅଛି ତାହେଲେ?
ହ ଏବେ ଭଲ ଅଛି ଆଉ।
ଆଚ୍ଛା।
ତାକୁ ମନା ତାକୁ ବି କୁହାଯାଇଛି ସିଝା ସିଜା ଖାଇବା ପାଇଁ। ଏବେ ଧୀରେ ଧୀରେ ମସଲା ମସଲା ଖାଉଛି କିନ୍ତୁ ହଁ, କଣ କହିଲ?
ବ ସେଇଥିପାଇଁ ବୋଧେ ସନ୍ତୁଳା ଆପଣଙ୍କର ହେଇଛି ତାଙ୍କ ପାଇଁ?
ହଁ ହଁ ଇଏ ବେଶୀ ସନ୍ତୁଳା ପରେ ସିଝାବରେ ଟିକେ ମାଡ ହୋଉଚି ଆଉ। ହଁ
ହୁଁ ହୁଁ ଆଉ କୁଅନ୍ତୁ। ନା ଏଇ ତ ଗରମ ତ ପ୍ରବଳ ଗରମ ତ ପ୍ରବଳ ହୋଉଚି, ହଁ କୋଉନାହାନ୍ତି
ତ ଗରମ ଯେତି ହୋଉଥିବ ପ୍ରିଜ ପାଣି ପିଉଥିବେ
ମୁଁ ତ ଫ୍ରିଜି ପାଣି ଛାଡନ୍ତୁ, ମୁଁ ବରଫରେ ଗାଧୋଉଚି ଆପ୍
ନା ନା ସେବୁଲ୍ ସେମିତି କରନ୍ତୁନି, ଶୁଣନ୍ତୁ ମୋ କଥା ମାନକି ଶୁଣନ୍ତୁ ସାନ ଭୋଉଣୀ ଭଳିଆ ହେବି ଆପଣଙ୍କର ଭଲ କଥା କହୁଛି ମା ଟିଆର ସୁରେଇ ମିଳୁଚି ବଜାରେ ତ ମିଳୁଚି ନେଇକି ଆସନ୍ତୁ ସେଇଥିରୁ ପାଣି ରଖି ପିଅନ୍ତୁ। ଆମର ଏବେ ସେଇୟା କରୁଚୁ ଥଣ୍ଡା ପାଣି
ମାଟିରେ ମାଟିରେ ସେ ଯୋଉ ଇଏ ଆମର ଅଛ
ହଁ ମାଟି ସୁୁରେଇତ
ହଁ ହଁ ହଁ
ହଁ ଏଇତିରେ ପାଣି ରଖି ପିଅନ୍ତୁ ଭଲ।
ହଁ ଆମେ ସେଇ ମାଟିର ସୁରେଇରେ ପାଣି ପିଉଚୁ ଉ ହୋଉଚି ଆଉ ଫ୍ରିଜିରେ ବି ରଖିକି ପିଉଚୁ ପାଣି କିନ୍ତୁ କଣ କରିବା ଏ ଯେଉଁ ଗରମ ହେଉଚି ସେ ମାଟ ତିବା ପାଣି ବି ମାଟ ଠିଆ ପାଣି ବି ସେ ଗରମ ହେଇଯାଉଚି। ତ ଏଥିପାଇଁ ଫ୍ରିଜ୍ ପାଇଁ ବି ଟିକେ ପିଇବାକୁ ପଡୁଚି।
ହେ କଥା ନୁହେଁ, ଫ୍ରୀଜ୍ ପାଣି ଦେହଟା ଖରାପ ହବ, ତମ ବୁଝିପାରୁନ। ଏବେ ସମସ୍ତେ ପିଜ୍ ପାଣି ପିଉଚନ୍ତି ଖାଲି। ଆଉ ଦେହ ବଞ୍ଚେଇଥିଲେ ସିନା ଆଗକୁ କିଛି କରିବ।
ହଁ ସେଇଟା ସତ କଥା ଉ, ତୁମେ ପିଅନି ବୋଧେ ଫ୍ରିଜ୍ ପାଣି
ମୁଁ ପିଉନି ଆଉ, ନା ମୁଁ ପିଏ ମୁଁ ଆଗରୁ ପିଏ ଆଉ ପିଉନି। ଆଉ କାଇଁ ପିବେ ଆପଣ ହଁ ପରା ଆଇ ମୁଁ ଗୋଟେ ଭାର ଥିଲା ଟନ୍ ସିଲ୍ ଗୋଟେ ସାଙ୍ଗର ଏ ଫିସ୍ ପାଣି ପି ପିଇ କି, ଆଉ ମୁଁ ଆଉ ପିଉନି। ଆ କଲେଜ ରୁ ଆସି ଯଦି ପୁରା ଗରମ୍ ରେ ହଁ ପୁରା ଗରମ ରେ ଆସିବି ଥଣ୍ଡା ପାଣି ପିଇକି ମୋ ତଣ୍ଟି ତରସ ରହିଲା, ମୋ ଘରେ ମନା କଲେ ସେବେଠୁ ମୁ ଚା ଆଉ ଯଦି ଥରେ ଦେହ ଖରାପ ହେଲା, ମୁଁ ଜାଣିଚି ଭଗବାନ ବି ସହଜରେ ପିଠିରେ ପଡିବେନି।
ହଁ
ଆ ତମେଏ, ତମେ ଫିଶ୍ ପାଣି ପିଅନି।
ଆଚ୍ଛା ଆଚ୍ଛା ହଁ ଏଇଥର ତାହେଲେ ସାନ ଭଉଣୀ ହିସାବରେ ଯେହେତୁ କଇଲେଣି ମୁଁ କଥାଟାକୁ ରଖ ଖିବି ଆପଣଙ୍କର ଆଉ ବେଶୀ ଫ୍ରିଜ୍ ପାଣି ପିଇବି, ଏଁ କଇଁକି ନା ଘରେ ର ଖିଲା ବେଳକୁ ଫ୍ରିସ୍ ପାଣି, ଇଚ୍ଛା ହୋଉଚି
ନା ନା ଫ୍ରୀଜି, ଆରେ ତମେ ଏକୁଟିଆ ନୁହେଁ ଶୁଣ ତମେ ଏକୁଟିଆ ନୁହେଁ, ସମସ୍ତେ ସମସ୍ତେ ବାଟି ମାଟି ଶୁରେଇ ରୁ ପାଣି ପିଅ ଘରେ ଘରେ
ହଁ ହଁ ଆମର ଅଛି ପା ଗୋଟେ କେତେ ଲିଟରି କିିଆ ହବ ଦଶ ବାର ଲିଟ୍ରିକିିଆ ଗୋଟ
ହେ ବାପ, ହଁ
ହଁ ବାର ଲିଟ୍ରିଆ ଭଳିଆ ହେବ ସେ ଯୋଉ ମାଟି ହାଣ୍ଡିଟା ନା ମା ଟି ସୁରେଇଟା ତା ଭିତରେ ଆମେ ପାଣି ରଖିକି ପିଉଜୁ, କିନ୍ତୁ କଣ ହବ ସେ ପାଣି ବି ବେଶୀ ସମୟ ରହି ଲା ବେଳୁ ସେ ବି ଗରମ୍ ହେଇଯାଉଚି। ଯୋଉଟା କି ଟିକେ ସ୍ଵାଦ ଆସୁନି ଭଲ। ହଁ ସେଇହିଁତ ଅସୁବିଧା ନହେଲେ ଆଉ କଣ କିଛି ଅସୁବଦା ନାଇଁ।
ଆଚ୍ଛା, ଭଉଣୀ ମୋର ମନେ ପଡିଗଲା ଆମେ ଯୋଉ ବେ-ସ୍କୁଲ ସମୟରେ ଆମେ ଯୋଉ ଗାଧେଇକି ଆମ୍ବ ଚୋରି କରୁଥିଲେ ମୋର ମନେ ପଡିଯାଉଚି।
ହଁ ଆମ୍ବ ଚୋରି କରୁଥିଲେ-ଯୋଉ ସ୍କୁଲ ପାଖରେ ସେ ଯୋଉ ବାରି ଅଛି ସେଇଠି ଯୋଉ ଆମ୍ବ ଗଛ ଥାଏ ଉଁ ଆଉ ସେ ଯୋଉ ସ୍କୁଲ ପାଖରେ ସେ ଯୋଉ ତାଙ୍କ ଯୋଉ ଘର ଅଛି ସେ ଜଣେ ମଉସାଙ୍କର ତାଙ୍କ ଏଠୁ ଆମ୍ବ ଚୋରି କର-ନ୍ତି କେତେ ମଜା ଆସେ ସେ ବହୁତ ଭଲ ଲାଗେ।
ଜାଣନ୍ତି ଜଣେ ମଉସା ଗୋଟେ ବାଡି ଧରିକି ଗୋଡେଇବେ କି ମଜା।
ହଁ ସେ ଯୋଉ ମଜା, ହଁ ସେ ଛୁଆବେଳ ମଜା କୁଆଡ଼େ ପଳେଇଲା।
ହଁ।
ହଁ।
ଚାଲ ପୁଣି କୋଉଠେ ମିଶିକି ନହେଲେ ଚୋରି କରିଆକୁ ଯିବ୍
ହଁ ପିଜୁଳି ଚୋରି ଆମ୍ବ ଚୋରି-ଲେମ୍ବୁ
ଲେମ୍ବୁ ଚୋରି କମଳା ଚୋରି ହଁ ହଁ ସବୁ ତ ସ୍କୁଲ୍ ପଛପଟେ ସେଇ ଯୋଉ ଚାରି ପାଞ୍ଚ୍ ଟା ଘର ଥିଲା, ସେଇ ଚାରି ପାଞ୍ଚ୍ ଟା ଯୋଉ ଘର ଥିଲା ଆମେ ତ ସେଇଠିକି ଯାଉ ଛପି ଛପିକି ତାଙ୍କର ଖରାରେ ଶୋଇଥିବେ
ଶୋଇଥିବେ ହଁ ଛପିକି ତାଙ୍କ ହଁ ଏଠୁ ସାଢେତିନଟା ସାଢେଦିଇଟା ତିନଟା ତ ଖେଳଛୁଟି ପଳ
ହଁ ଖେଳ ଛୁଟି ପରେ ନହେଲେ ମ୍ୟାଡାମ ବଡପାସ୍ ସ
ହଁ ସାନ୍ ପାସ୍ କହିକି ହଁ ସେ ଯୋଉ ମଜା ଭଗବାନ୍। କେବେ ଆଉ ଫେରିବ ସେ ମଜା
ସତକଥା ବହୁତ୍
ଏବେକା ଛୁଆ ସେ ମଜା ନେଇପାରୁନାହାଁନ୍ତି।
ନାଇଁ ଏବେ ଛୁଆ ପାଇଁ କହିଲି ବା ଏ ତାଙ୍କର ବସ୍ ବସ୍ ଯିବ ବସ୍ ଛାଡିବ। ପୁଣି ବସ୍ ରେ ଆସିବେ ତାଙ୍କର ସବୁ ଟାଇମ ଟେବୁଲ ପୁରା ହେଇଯାଇଚି। ଆଉ ସ୍କୁଲ୍ ରେ ଜଗିଲେ ଆମର ତ ଜଗିବା ପାଇଁ କେହି ନଥିଲେ ନା।
କେହି ନଥିଲେ ହଁ। ନିଜେ ମନର ନିଜେ ଆଜା ଯେତେବେଳେ ମନ ଯୁଆଡେ ହେଲା ଚାଲ।
ହଁ ହଁ ବାଉଣ୍ଡ୍ରି ଉପରେ ଗେଟ୍ ଉପରେ ଚଢିକି
ଚଢ଼ିକି ତାପରେ ସ୍କୁଲୁ ଯୋଉ ଝରକା ବାଟେ ବ୍ୟାଗେ ଗଳେଇକି ଖେଳ ଛୁଟିରେ ପଳା। ହ
ହଁ
ସେ ଯୋଉ ମଜା ଏବେ ଛୁଆ ଆଉ ବହୁତ୍ ସ୍କୁଲରେ ପୁଣି ବହୁତ୍ ସବୁ ନିୟମ ହେଲା। ଲାଗୁ ହେଇଗଲାଣି ସାରମାନେ ବି ବହୁତ୍ ଟିକେ ଜଗୁଚନ୍ତି ପିଲାଙ୍କୁ। ଆଉ ସେଥିପାଇଁ ସେମାନେ କିଛି କରିପାରୁନାହାନ୍ତି ଆଉ।
ଆଚ୍ଛା। ଏବେ ଆମ ଗାଁ ସ୍କୁଲରେ ତମେ ଦେଖିଲ ନା ନାଇକା ସେ ବାଉଣ୍ଡ୍ରି ଏତେ ବଡ କରିଦେଇଚନ୍ତି ଚଢିବା ମୁସ୍କିଲ୍ ହେଇଯିବ।
ହଁ ଆମ ବେଳେ ସେ ଗାଁ ର ବାଉଣ୍ଡ୍ରି ଏତେ ବଡ ନଥିଲା ଆମ ବେଳେ ଛୋଟ ଥିଲା। ଜଣେ ଆରାମ୍ ସେ ସେପଟକୁ ଡେଇଁ
ସେଇପରା ଆମେ ସେଇଥି ପାଇଁ ହଁ ଆମେ ଆରାମ ସେ ତଳେ ସେ ଜଣେ ବସିଲେ ତାପରେ ଡେଇଁ ଡେଇଁ ଆମେ ସବୁ ପଳଉଥିଲୁ। ଏବେ ସିଡି ପକେଇଲେ ବି ହାତ ଗୋଡ ପାଇବନି।
ହଁ କିନ୍ତୁ ଏବେ ସେଇଟା ବାଉଣ୍ଡ୍ରିଟା ଏତେ ବଡ଼ ହେଇଯାଇଛି କି ଆ ମାନେ ତମେ ଚାହିଁଲେ ବି ଯାଇପାରିବନି ସେ ଉପରକୁ ହଁ।
ସରକାର କେତେ କଣ ନିୟମ ଲାଗୁ କଲେଣି ଆଉ ଭଲ।
ହଁ ହଁ।
କିନ୍ତୁ ଆଗ ଭଳିଆ ମଜାମସ୍ତି ଛୁଆମାନେ ଆଉ ପାଇବେନି।
ପାଇବେନି ହଁ ବହୁ ସେତେବେଳେ ଯୋଉ ମଜା ହେଉଥିଲା ମସ୍ତି ହେଉଥିଲା ସେ ଆଉ ସେ ଯେ ପଳେଇଲା ସେ ଟାଇମ୍।
ଆଉ ତମ ଘର ପାଖରେ ଯୋଉ ଆମ୍ବ ଗଛ ଟା ଥିଲା ଅଛି ନା ନାଇଁ?